ନା କେମିତି ଅଛନ୍ତି ସାର୍?
ହଁ ଭଲ ଅଛି ଏବେ ସନ୍ଧ୍ୟା ସମୟରେ ଭୋକ ବି ହଉଚି ତ ଖାଦ୍ୟ ଟିକେ କଣ ହେଇନାହିଁ ଆଉ ଏଇ ସାଙ୍ଗଙ୍କ ସହିତ ଟିକେ ଫୋନ ରେ ବାର୍ତ୍ତାଳାପ ହେଇଯାଉଚି। ଆଉ ଖାଦ୍ୟ ପ୍ରତି ଟିକେ ଅ ସମୟ ହେଇନାହିଁ। ଆଉ ଦଶ ପନ୍ଦର ମିନିଟ ପରେ ଆମେ ଖାଦ୍ୟ ପାଇଁ ଟିକେ ବାହାରକୁ ଯିବୁ ଗ୍ରହଣ କରିବୁ, ଆଉ ଖାଦ୍ୟ ଟିକେ ଆପଣ କଣ ଖାଇଛନ୍ତି?
ସାରେ ଆଜି ତ ଭାତ ଡାଲି ଚିକେନ ଏଇ ପ୍ରକାର ବ୍ୟବସ୍ଥା କରି ଖାଇଚେ ଆଜି। ଆଉ ଆପଣଙ୍କର ବ୍ୟବସ୍ଥା କଣ ହେଇଥିଲା ମାଛ ମୁଁ ଶୁଣିଥିଲି ମାଛ ବ୍ୟବସ୍ଥା କଣ କରିଚନ୍ତି, ଆପଣ ମାଛ ଛତୁ ପନିର ବ୍ୟବସ୍ଥା କରୁଥିଲେ ହେଇଥିଲା ଆଜି ଆପଣଙ୍କର।
ନାଇଁ। ସାର୍ ସମ୍ପୂର୍ଣ୍ଣ ମିଛ ଆପଣଙ୍କୁ ଯିଏ କହିଛନ୍ତି ଆମେ ସାର୍ ସେ ସବୁ ଖାଦ୍ୟ ଗ୍ରହଣ କରିବା ପାଇଁ ଆମର ସବ ସମମ କହିଁ ଆମେ କେବଳ ଏଇ ମୁଢି ଟିକେ ଖାଇଥିଲୁ, ଆଉ କାଲିର ଟିକେ ଚିକେନ ତରକାରୀ ଥିଲା। ତ ଆଉ ବାସି ଚିକେନ ଟ ଖାଇବାକୁ ବୋହୁତ ଭଲ ଲାଗେ ମତେ।
ଆଚ୍ଛା ଚାଲେ ଆପଣ ଶୁଣିଥି ଭାଇ ମ କହନ୍ତି ଯେ ଯୋଉ ଜିନିଷ ଆମର ଥିବ ଆଜିିବ
ଆସିିବ ତାପ ବାସି ଯଦି ଖାଆନ୍ତିି କାଳେ ତାର ଫଦ ଟିକେ କଣ ନିଆ ବଡିଯାଇଥାଏ। ହଁ ସାର୍ ଆପଣ ବାସି ରୁଟି ବାସି ଚିକେନ ବାସି ପଖାଳ ଆପଣ ଖାଇବେ ଯଦି ହ ଆପଣଙ୍କୁ ଏତେ ସ୍ଵାଦ ଲାଗେ କହିବାର ନାହିଁ, ଆପଣ ସେଟା ଗୋଟେ ତାର କଣ ଥିବ ବୈ କାରଣ ସେ ସବୁ ତ ଜ୍ଞାନ ନାହିଁ କିନ୍ତୁ ଗାଁରେ ଆମେ ମାନେ ତ ଅ ଛୋଟ ବେଳୁ ଗାଁରେ ବଢିଛୁ ଗାଁ ର ପିଲା ଆମେ ଆମେ ସବୁ ବାସ୍ୟ ଖାଦ୍ୟ ହିଁ ଖାଉ ଆଉ। ବାସି ଖାଦ୍ୟର ସ୍ଵାଦ ଗୋଟେ ଅଲଗା ଲୋକମାନେ ଡାକ୍ତର ମାନେ ମଧ୍ୟ ଏବେ କହୁଛନ୍ତି ବାସି ରୁଟି ଖାଆନ୍ତୁ ବୋଲି ଆପଣଙ୍କର ମଧୁମେହ ଦୂର ହବ ଆପଣଙ୍କର ଡାଇବେଟିସ୍ କଟ୍ରୋଲ ରହିବ। ତେଣୁକରି ବାସି ରୁଟିରେ ଏ ସବୁ ଉପକାରିତା ଅଛି, ଆଉ ବାସି ଚିକେନ ସାର୍ ସେମିତି ଭଲ ନୁହେଁ ଅବଶ୍ୟ କିନ୍ତୁ ଖାଇଲେ ସ୍ଵାଦ ଲାଗେ, ପଖାଳ ସହିତ ବାସି ପଖାଳ ସହିତ ବାସି ଚିକେନ ଖାଇ ଇଲେ ସ୍ଵାଦ ଲାଗେ ବୋଲି ମୁଁ ଆଜି ଖାଇକି ରହିଚି ଏବେ ପର୍ଯ୍ୟନ୍ତ। ଆଉ ସନ୍ଧ୍ୟା ବେଳେ ଦେଖିବୁ ମାଛ କରିବୁ କି କଣ ଟିକେ କରିବୁ ଭାବିଥିଲୁ ଟିକେ। ଟିକେ ଚିକେନ ପକୋଡା କରିବୁ ଦେଖିବା ଚେଷ୍ଟା କରିବୁ କଣ କରିବୁ ଆଉ।
ହଁ ସାର୍ ଚିକେନ ପକୋଡା କରିଲେ ହବ ଯେ କିନ୍ତୁ ସାର୍ ବର୍ତ୍ତମାନ ତ ପରୀକ୍ଷା ପରୀକ୍ଷାର ସମୟ ଆ ଆଉ ସେଥିରେ ଯଦି ଆମର ଯଦି ଯୋଗଦାନ କରିବା। ତାହେଲେ ଆମର ତ ସମୟ ସେଥିରେ ପଳେଇଯିବ ଆଉ ସେଥିପ୍ରତି ମଧ୍ୟ ଆମର ଟିକେ ଧ୍ୟାନ ଦ ବା ପଡିବ ଆଉ ଅଳ୍ପ ଦିନ କେଇଟା ରହିଲା ଆମର ପରୀକ୍ଷା ଗୁଡିକ। ତ ତେଣୁ ଆମେ ଦି ଆମର ଇଚଛା କୁ ଟିକେ ସଂକୀର୍ଣ୍ଣ କରିକିରି ବର୍ତ୍ତମାନ କିଛି ଦିନ ପାଇଁ ଟିକେ କେ ଡେରି ଆ ମନକୁ ଟିକେ ବାନ୍ଧିକି ବସିବା ଭାବୁଚି ତାପରେ ପରବର୍ତୀ ସମୟ ଯଦି ଆମ ଯଦି ଗୋଟେ ଜାଗା ରହିପାରିବା ତାହେଲେ ଇମଧ୍ୟ ବୋଲି ଆମେ ଧ୍ୟାନ ଦେବା ଆଉ ଅଧିକ ତାର ବ୍ୟବସ୍ଥା ଟିକେ ଆମେ କରିକିରି ଆଉ ସେତେବେଳେ ଭଉ ତାକୁ ଫୁଲ ଭାବେ ଆଉ ଉଚ୍ଛଲ୍ୟ ଭାବେ ତାକୁ
ଠିକ ଅଛି ମୁଁ ଭାବୁଥିଲି ପକୋଡା କଲେ ସମୟ ବହୁତ ଯିବ ତେଣୁକରି ଏ ପକୋଡା କାହିଁ କରିବୁ ଭାତ ରାନ୍ଧିଦବୁ। ଆଉ ଆମର ଟିକେ ମାଛ ଆଣିକି ଝୋଳ ଟିକେ କରିଦବୁ। ହଁ ବେେଶରେ ଲଗେଇ ଯୋଉ ସୋରିଷ ବେ ର ଭାବୁଥିଲି ଭଲ ହବ।
ବର୍ଷା ତ ହଉଚି ସାର ଯଦି ଆମର ମା ଛବୁ ବିକାଳି ମାନେ ତ ଆସିଥିବା ପଡ଼ିବ ନା? ସେମାନେ ଯଦି ନ ଆସିଥିଲେ ତାହେଲେ ମାଛ କିଏ ଦେବ ଆପଣଙ୍କୁ ଆଉ।
ନିଶ୍ଚିତ ବର୍ତ୍ତମାନ ବର୍ଷା ତ ଛାଡିଗଲାଣି ଜଣା ପଡୁଚି ହଁ ଛାଡିଗଲାଣି। ବାହାରେ ଦେଖିବୁ ଆମେ ଯାଉଛୁ ଆଉ ଦଶ ମିନିଟ୍ ପରେ ଆମେ ଯିବୁ ଭାବିଛୁ ଟିକେ ମାଛ ଆଣିବା ପାଇଁ ଆମର ସେ ସାର୍ ଜଣ ଅଛନ୍ତି। ଆଉ ଯଦି ଆପଣ ଫାଙ୍କା ହେବେ ଆମ ଘର ଆଡେ ଯଦି ଆସିବେ ତାହେଲେ ଆମେବା ବେସର କରିବୁ ଭାବିଚୁ, ଯଦି ମିଳିବ ମାଛ ଆଣିବୁ ତାହେଲେ ବେସର କରିଦବୁ। ଆଉ ଆପଣ ଖାଇବାକୁ ପସନ୍ଦ କରନ୍ତି କି ନାହିଁ ମାଛ ବେଶର?
ପ୍ରଶ୍ନ କରେ ଆପଣ ଯଦି କରେ଼ଇଦେବେ ତାହେଲେ ତାଲେ ମୁଁ ମଧ୍ୟ ଏଥିରେ ଯୋଗଦାନ ଦେବି ଆ
ହଁ ଆପଣ ଅ ଆଜି ମାଛ ବେସର କରନ୍ତୁ ଆଉ ଆମକୁ ଡାକନ୍ତୁ ମାଛ ବେସର ଆପଣ କିପରି କରନ୍ତି? ଟିକେ କହିବେ କି?
ମାଛ ବେସର କରିବା ପାଇଁ ହେଲେ ଆପଣ ତ ପ୍ରଥମଠୁ ପ୍ରସ୍ତୁତ କରିବା ପାଇଁ ପଡିବ ପ୍ରଥମେ ଆପଣ ନି ଜକୁ ନିଜର ଅର୍ଥ ଧରିକିରି ଆପଣ ଯିବାକୁ ପଡିବ ମାଛ ବିକାଳିୀଙ୍କ ପାଖକୁ କେଉଟ କେଉଟାଳିଙ୍କ ପାଖକୁ।
ହ।
ତ ସେମାନଙ୍କ ପାଖରେ ଯାଇକରି ଆପଣ ମାଛକୁ ଆପଣଙ୍କ ଭଲସେ ଅ କିଣିବେ ତାକୁ ଭଲସେ ସଫା କରାଇିବେ ଆଉ ଧୋଇକି ନେଇକି
କୋଉ ମାଛ ସ୍ଵାଦିଷ୍ଟ?
ଆଚ୍ଛା ସେଠୁ ନେଇକି ଆସିଲା ପରେ ପୁଣି ଆଉଥରେ ଆପଣ ଘରେ ଆସିକି ତାକୁ ଭଲସେ ତାକୁ ମାଜିକି ମୁଜିକି ଆପଣ ତାକୁ ଟିକେ ଧୋଇବେ ତାର ସେଥିରେ ତାର ଯେଉଁ ମାଛର କାତି ଲାଗିଥିବ ରକ୍ତ ଲାଗିଥିବ କିମ୍ବା ପିତ ଲାଗିଥିବ ତାକୁ ସଫା କରିକିରି ଆପଣ ଆଣିବେ। ଆଣିକିରି ଆପଣ ତାକୁ ମସଲା ତେଲ ଟିକେ ଆମର ଲୁଣ ଟିକେ ଆଉ ମୋର ଲଙ୍କା ଗୁଣ୍ଡ ଟିକେ ହଳଦୀ ଗୁଣ୍ଡ ଟିକେ ପକେଇ ତାକୁ ଅ ଘାଣ୍ଟ ଘୁଣ୍ଟି କରି ଆପଣ ତାକୁ ଟିକେ ରଖିଦେବେ ଅଳ୍ପ ସମୟ। ରଖି ସାରିଲା ପରେ ଏପଟେ ଆପଣ ଟିକେ ତେଲକୁ ଟିକେ ଗରମ କରିବେ ଗରମ କରିକି ସେଠି ଥି ରେ ଏଇ ଯୋଉ ମାଛ ରଖିଥିବା ତା ପ ଘଣ୍ଟା ରଖିଥିବା ମାଛକୁ ଗୋଟେ ଗୋଟେ ଗୋଟେ ଗୋଟେ କରି ଭଲସେ ତାକୁ ଆ ପୁରା ଶୁଖିଲା ହେଲା ପର୍ନ୍ତ ତାକୁ ଭାଜି ଭାଜି କରିରି ଆପଣ ରଖିବେ। ପୁଣି ତାକୁ ସେଇ ମାଛକୁ କାଢି ଦେଇକି ଆଜ୍ଞା କୁହନ୍ତୁ?
ଯୋଉ ମାଛ ଆଣିବେ ସେ ମାଛ କୋଉ ପ୍ରକାର ମାନେ ଆପଣଙ୍କର ମା ମାଛ ତ ବିଭିନ୍ନ ପ୍ରକାର ଅଛି ଯେପରିକି ଚାନ୍ଦି ମାଛ ରୋହି ମାଛ ଭାକ କୁର ମାଛ ଆ କଉ ମାଛ ଅ ଜାପାନୀ କଉ ମାଛ ଛ ଆପଣଙ୍କୁ ସେ କୋଉ ମାଛ ଟା ଆପଣଙ୍କୁ ପସନ୍ଦ ଲାଗେ ଯୋଉଟା ଆପଣ ଏଇ ସବୁ ପ୍ରଶ୍ନ ଏବେ ବେସର ପାଇଁ ସବୁଠୁ ଭଲ ସ୍ଵାଦିଷ୍ଟ ହବ ଆଉ ବେସର ପାଇଁ ଉପଯୁକ୍ତ ହବ କୋଉ ମାଛ ଟା ଆଣି ଲେ ଭଲ ଲାଗିବ।
ସ କଣ୍ଟା ଯୁକ୍ତ ନ ହେଇଥିବ ଆଉ ମାଛ ଟିକେ ବଡ ହେଇଥିବ ତା ବେଶୀ ବଡ ହେଇନଥିବ ହେଲେ ଅଳ୍ପ ମାତ୍ରା ଯେମିତିକି ଆମର ସମାନ ମାତ୍ରାରେ ହେଇଥିବ ଉପଯୁକ୍ତ ମାତ୍ରାରେ ଯେମିତି ଖାଇଲା ପରି ହେଇଥିବ ସେଇ ପ୍ରକାର ମାଛକୁ ଆମେ ଆଣିଲେ ସାରା ଭଲ ଲାଗିବ ଖାଇବା ପାଇଁ ଆଉ ଅନ୍ୟତ ଯଦି ଆମେ ଆଣିବା ବିଭିନ୍ନ ପ୍ରକାର ନାନାଦୀ ପ୍ରକାର କଣ୍ଟା ଜାତୀୟ ମାଛ ଆଣିବା ତାକୁ ଆଣିଲେ ସିନା ଆମେ ତାକୁ କରିବି କରିବା କରିକିରି ସେରା ଫୁ ତାକୁ ଆଉଥରେ ଖା ଖାଇଲା ଆଟୁ ଏତେ ପରିସ୍ରା ଲାଗିବ ବିଜାର ଲାଗିବ ତ ଖାଇ ହବ ନାଇ ସେଟା
ହଁ ଆପଣ ଭାକୁର ମାଛ ଆଣିଲେ ଭଲ ବୋଧେ। ମୁଁ ଯେତେ ଦୂର ଜାଣିଛି ଭାକୁ ଭାକୁର ମାଛରେ କଣ୍ଟା କମ ଆଉ ମାଂସ ଟିକେ ଅଧିକା ଥାଏ ଆଉ ମା ତା ବି ବେସର କଲେ ସ୍ଵାଦିଷ୍ଟ ଲାଗେ ଭଜା କଲେ ମଧ୍ୟ ସ୍ଵାଦିଷ୍ଟ ଲାଗେ ପଖାଳ କିମ୍ବା ଭାତ ସହିତ ମଧ୍ୟ ଖାଇଲେ ଆକୁ ଭଲ ଲାଗେ ବୋଲି ଘରେ ଆମର ବହୁତ ଥର ଆମେ ଭାକୁର ମାଛକୁ ହିଁ କରିଛୁ। ଆପଣ ଭାକୁର ମାଛ ଆଣନ୍ତୁ ଭଲ ହବ।
ଭାକୁର ମାଛ ସାର ମୁଁ ତ ଜାଣିଛି କିନ୍ତୁ ଭାକୁର ମାଛ ମୁଁ ଟ ଖାଇବାକୁ ଟିକେ ପସନ୍ଦ ନାହିଁ। ଡରେ କାରଣ କୁହନ୍ତି ଯେ ଭାକୁର ମାଛ ପାଖରେ ଟିକେ କିଛି ଗୋଟେ ଅଲଗା ପ୍ରକାର ପ୍ରକାର ଗୋଟେ କିଛି ଗୋଟେ ଜିନିଷ ରହିଛି ଯୋଉଟା କି ଶରୀର ପ୍ରତି ଟିକେ କ୍ଷତିକାରକ ଅଟେ। ତେଣୁ ମୁଁ ସେଇ ଖାଇଆ ଜିନିଷକୁ ଖାଦ୍ୟକୁ ଖାଇବାକୁ ଡରେ ଟିକେ।
ବଡ଼ ବଡ ବଡ ଭାକୁ କୁର ମାଛ ଗୁଡିକ କଣ କରନ୍ତି ନା ଛୋଟ ଛୋଟ ମାଛ ଗୁଡିକୁ ଖାଇ ପକାନ୍ତି ଯେହେତୁ ଅ ଖାଇ ପକାନ୍ତି ତେଣୁକ ଆମେ ଭାବୁ କିି ମାଛ ଯେହେତୁ ମାଛ ଖାଏ ସେଥିପାଇଁ ବୋଧ ହୁଏ ସେ ମାଛ ଗୁଡିକ ଭଲ ନୁହେଁ ଆଉ ରୋହି ମାଛ ଭଲ। ଛୋଟ ଦଣ୍ଡକିରି ମାଛ ଭଲ ସ୍ଵାଦିଷ୍ଟ ପାଇଁ ହଁ ଦଣ୍ଡକିରି ମାଛ ଆଖି ପାଇଁ ବହୁତ ଭଲ। ଆ କୌଣସି ପ୍ରକାର ରୋଗ ବାଧକ ସେଥିରେ ହୁଏ ନାହିଁ। ଆଉ ମାଛରେ ବି ତ ଏମିତି ରୋଗ ବାଧକ ହୁଏ ନାହିଁ ଅନ୍ୟ ଖାଦ୍ୟଠାରୁ
ଏ ବର୍ତମାନ ଆମର କାମ ଦେଇଥାନ୍ତି ଯେ ତମେ ଚିକେନ ଅପେକ୍ଷା ଯଦି ମାଛ ଯଦି ଖାଇବା ପାଣି ଯେତେ ମାଛ
ମାଛ ଯଦି ଖାଇବ ପାଣି ଏତ ମାଛ ଯଦି ଖାଇବ ମାନେ ମିଠା ମଧୁର ଜଳ ମାଛ ମାଛ ଯଦି ଖାଇବା ତାହେଲେ ତମ
ଲୁଣି ଜାତ ଆମର ରହିଲା ସମୁଦ୍ର ମାଛ ରହିଲା ଆପଣ ଯଦି କହିଲେ ବିଭିନ୍ନ ପ୍ରକାର ମାଛ ଆସୁ
ମାଛ ଆୁଛି ସମୁଦ୍ର ଦେଇ ସେ ମା ଗାଈ ଚା ଦେହୁମ ଖରାପ। ସମୁଦ୍ର ମାଛରେ ସାର୍ କିନ୍ତୁ ବହୁତ ସ୍ଵାଦ। ଆପଣ ଶିଳା ମାଛ, ସାପୁଆ ମା ମାଛ ଆପଣ ଚା ଆପଣଙ୍କର ସେଟା ମିଳେ ଖଇଙ୍ଗା ମାଛ ଇଏ ସ ସବୁର ସାର୍ ଦାମ୍ ଇଲିସି ମାଛ କିନ୍ତୁ ସାର୍ ବହୁତ୍ ସ୍ୱାଦ ଦିଷ୍ଟ ଆଉ ତାର ସମୁଦ୍ର ମାଛ ଯେତେବେଳେ ବେସର କରିବେ ତାର ଯୋଉ ବାସ୍ନା ସାର୍ ଆପଣ ଆପଣ କମ ଖାଉଥିଲେ ମଧ୍ୟ ଅଧିକା ଖାଇବା ପାଇଁ ବାଧ୍ୟ ହେବେ ଘର ମାନଙ୍କରେ ଏ ସବୁ ଖା ଯୋଉ ବେଶୀ କରି ସମୁଦ୍ର ମାଛକୁ ପସନ୍ଦ କରନ୍ତି ଖାଇବାକୁ। କିନ୍ତୁ ଟିକେ ସ୍ଵାସ୍ଥ୍ୟଗତ ସମସ୍ୟା ରୁହେ ଖାଇଲେ ଏଲର୍ଜି ବାହାରେ ଆମର ଗୋପାଳପୁରରେ
ଗୋପାଳପୁର ସାଇଡ୍
ଗୋପାଳ ପୁର ସାଇଡ
କହନ୍ତି ଗୋଟେ ଧାବଲା ମାଛ ଆଉ ଗୋଟେ ଶୁଣନ୍ତି ଗୋଟେ କଣ ହାବଳା ଶୋକ ବୋଲି କୁହନ୍ତି। ଆଉ ଗୋଟେ କାନ କାନ ମୁଡ୍ଦା ମା ମାଛ ଏଇ ଯୋଉ ମାଛ ତିନାରା ମାଛ ଚାହିଦା ବହୁତ ଅଧିକ।
ଏଇ ଜଉ ମାଛ ତିନିଟାର ମାଛ। କାନ ଗରଦା ସେଟା କାନ ଗରଦା ମାଛ ଆଉ ସେଇଟା ବହୁତ
ଦାମ୍ କାରଣ ସେଇଟାରେ ବହୁତ ତାର ମାନେ ତାର ବାସ୍ନା ବହୁତ ଆସେ ଲୋକମାନେ ତାକୁ ତାକୁ ବହୁତ ହଁ ଲୋକମାନେ ତାକୁ ଖାଇବା ପସନ୍ଦ କରନ୍ତି ତ ସେଇଟା ଚାହିଦା ଟିକେ ଅଧିକ ଥାଏ ସେମାନଙ୍କର। ଟିକେ
ହଁ ସାର୍ ଆଉ ଆପଣ କେବେ ଖାଇଚନ୍ତି କି ଖାଇନାହାନ୍ତି? ଏବେ ଆପଣ ମଧୁର ଜଳ ଆମ ଏପଟେ
ଆମର ସାର୍ ଅ ଭାକୁର। ରହି ମୀରକାଳି ଆଉ ଚୁନା ମାଛ। ଆଉ ଚେଙ୍ଗ ଗଡିଶ କଉ ଆଉ ଆମର ମିଳେ ଚାନ୍ଦି ମାଛ ଗଡିଆରେ ଆଉ ଆମର ଜଳଙ୍ଗ ମାଛ। ଆଉ ଆମର ଅ ଚିଙ୍ଗୁଡି ଯୋଉ ନଈ ଚିଙ୍ଗୁଡି। ଏ ଭୂମି ତୋଡି ଏଇଗୁଡାକ ସବୁ ମିଳେ ସାର୍ ଆମର ସେପଟେ ଆଉ ଆମର ସେପଟେ ଗୋଟେ ସବୁ ହାଟ ମାନଙ୍କରେ ସକାଳୁ ବିକ୍ରି ହୁଏ। ଆଉ ବିଶେଷ କରି ସକାଳେ ହିଁ ଆମେ ଏଇ ସବୁ ଯୋଉ ଆମିଷ ଜାତୀୟ ଖା ଖାଦ୍ୟ ଯେତିକ ସବୁ ସକାଳ ହିଁ ବଜାର ମାନଙ୍କରେ ମିଳେ ତେଣୁକରି ଆମର ସେ ଅଞ୍ଚଳରେ ଏଇ ସବୁ ସକାଳେ ଧରା ହେଇକରି ଆସେ ଆଉ ଲୋକମାନେ କିଣନ୍ତି ଆଉ।
ହଉ ଯା ତାହେଲେ ଆମେ ସମୟ ଏଥର ଯିବା ଚାଲନ୍ତୁ ଯାଇକିରି ଆଜି ମାଛ ନେଇକି ଯଦି ହେବ ଯଦି ମିଳିବ ଯଦି ସମୟରେ ଯଦି ନେଇକି ଆସିବା, ଆସିକିରି ଆମେ ତାକୁ ଭାଜିବା ନହେଲେ ନହେଲେ ତାକୁ ତରକାରୀ ବେସର ଦେଇକି ଆମ ତାକୁ ତରକାରୀ କରିକିରି ତାକୁ ଗରମ ଗରମ ଭାତରେ ତାକୁ ତ ସାରା ଗୋଳାଇ ଗୋଳେଇ ଖାଇବାକୁ ବ୍ୟବସ୍ଥା କରିବା ଟିକେ ଆଉ ନା କଣ କହୁଚନ୍ତି ଆପଣ?
ପରେ ଯିବା ହଁ ଆଉ କିଛି କ୍ଷଣ ପରେ ଯିବା ଆଉ ଅଳ୍ପ ସମୟ। ତାପରେ ଯିବା ଆସାର ଆଉ କିଛି ସମୟ ଟିକେ ଆମର ଟିକେ କାମ ଅଛି ସାରିଦବା ତାପରେ ଯିବା। ସାର୍ ଆଉ ରହିଲି ସାର୍।
ହଉ ସାର୍ ରହିଲି ସାର୍।